ହାଲୋ। ସାର୍ ନମସ୍କାର ।
ସାର୍ ନମସ୍କାର ।
ଆଉ କଣକରୁଛନ୍ତି ଏବେ ।
ଏ ଖାଇକି ଶୋଇଥିଲି କଣକରିବି।
କଣକଣ ଖାଇଲେ?
ଆଜି ହେଇଥିଲା ଭାତ, ଡାଲି, ଭଜା। ଶାଗ, ସାଲାଟ।
ଆଉ ଘରେ ସବୁ କିଏକିଏ ଅଛନ୍ତି ଆପଣଙ୍କର ଆମ ଘରେ ଏ ଥିଲା ଭାତଅ
ଆଜ୍ଞା।
କଣକହିଲେ? ଭାତ, ଡାଲି, ଭଜା। ଭାତ, ଡାଲି, ଭ
ଆଜ୍ଞା। ଆମର ଘରେ ମୁଁ ଅଛି ପୁଅ ଅଛି ମୁଁ ଅଛି ସାନ ଭାଇ ବାପା ମାଆ।
ଆଜ୍ଞା । ଆଉ
ଆଉ କରୁଛନ୍ତିକଣ ଏବେ?
ଆଉ ଚାଷ୍‌କଣ କହିଲେ କାଇହିଁ ଏବେ ଯାଇଥିଲି। ଏବେ ଯାଇଥିଲି ବିଲକୁ ଆମ ତଳକିିଆରିରେ ଗାଈ ପଶିଯାଇଛନ୍ତି।
ଆଜ୍ଞାଆଜ୍ଞା ଆପଣ ଚାଷ କରୁଛନ୍ତି।
ଆଜ୍ଞା।
ତ କେମିତି ଚାଷବାଷ କରୁଛନ୍ତି ଟିକେ କହନ୍ତେ ଭଲହୁଅନ୍ତା।
ଚାଷ ସାର୍ ସେମିତି ଫାଷ୍ଟେ। ଫାଷ୍ଟ ଯୋଉ ଆମର ଲଙ୍ଗଳ ହବ।
ଆଜ୍ଞା।
ତାପରେ ଧାନକୁ ପାଣିରେ ଭେଦେଇକି ଯୋଉ ଗଜାକରିଦେଇକି। ତାପରେ ପକେଇଦିଅନ୍ତି ସେଇଟା ଗଛଉଠିଲା ପରେ। ଏମି ସବୁହୁଏ ଆଉ ଆପଣଙ୍କଆଡେ ହୁଏ କି ନାଇଁ।
ହଁ ଆମର ଚାଷବାସ ବି ଜାଣିଚୁ। କିନ୍ତୁ ଟିକେ ବର୍ଷାର ପ୍ରୋବ୍ଲେମ ହବ। ବର୍ଷାର ଅଭାବ ହଉଛିନା ସେଥିପାଇଁ ଟିକେ ଅସୁବିଧା ହଉଛି।
ଆଜ୍ଞା ଆମର ବି ସେଇଆପା ବର୍ଷା ଟୋଟାଲ ହଉନି।
ଆଜ୍ଞା ବର୍ଷା ଦେଖଲି ଉଠଉଛି କିନ୍ତୁ ହବାର ନା ନାହିଁ।
ଆପଣଙ୍କର କେନାଲ ନାଇଁ କି?
କେନାଲ ଅଛି କିନ୍ତୁ କେନାଲ ପାଣି ଆମର ଆସିନ ଏବେ ଯାଏଁ।
ଆସିନି।
ନାଇଁ ଆଜ୍ଞା।
ଆଉ।
ଆଉ ଅଳ୍ପୀ ପଣା ଫଣା।
ଖାଇ ସାରି ବସିଛି।
ମାନେ ମାନେ କାମ କଣ କରୁଛନ୍ତି ଏବେ।
କାମ ସାରେ କୁକୁଡାଫାର୍ମ ଅଛି ଆଉ।
ଆଜ୍ଞା ଆଜ୍ଞା।
ଆଜ୍ଞା।
କୁକୁଡ଼ା ଚାଷ କରନ୍ତି ନା କଣ।
ହଁ ସେଇଭଳିଆ ତିରିଶ ଚାଳିଶ ଟା ରଖୁଛି କୁକୁଡା।
ଆଜ୍ଞା ଆଜ୍ଞା।
ଆଜ୍ଞା।
ତାଲେ ବିଜିନେସ୍ କରୁଛନ୍ତି ଆପଣ?
ସେଇଭଳିଆ ଆଗେ ସାଇଡ ଇନକମ ଗୋଟେ ରହିଛି।
ଏ ସାଇଡ ଇନକମ ସବୁ ରହିବ ନା କିଛି ଆଗକୁ କରିବା ପ୍ଲାନ।
ଆଗରୁ ସାର୍ ଦେଖିବା ଗୋଟେ କଣ ଚାକିରି ଫାକିରୀ ଗୁଟେ କରିବା। ଆଉ ଆପଣ କଣ କରୁଛନ୍ତି, ଏବେ।
ମୋର ଏବେ ଡିପ୍ଲୋମା ସରିଲା।
ଆ ଚାକିରି ବାକିରି ହେଲାଣିକି କି ନହିଁ।
ଆଜ୍ଞା ଆଜ୍ଞା ଚାକିରି ହେଇଯାଇଛି, ଡିପ୍ଲୋମା ସରିଲା। ଆ ଡିପ୍ଲୋମା ବିଷୟରେ କିଛି ଜାଣି ଡିପ୍ଲୋମା ବିଷୟରେ କିଛି ଜାଣିଛନ୍ତି ନା ଜାଣିନାଁହାନ୍ତି,
ଏ ନା। ଟିକେ କହୁନାହାନ୍ତି କେମିତି କଣ ଡିପ୍ଲମା।
ଆଜ୍ଞାାଆଜ୍ଞା ଯଦି ଡିପ୍ଲୋମା ମିଳିଲା ଦଶମ ପରେ କରନ୍ତି।
ଆଜ୍ଞା।
ଯଦି ଆପଣ ଦଶମ ପରେ କରିବେ ତିନି ବର୍ଷ।
ଆଜ୍ଞା।
ଆଉ ଯଦି ପ୍ଲସଟୁ ପରେ କରିବେ ଦୁଇ ବର୍ଷ ମୁଁ ପ୍ଲସ ଟୁ ପରୀକ୍ଷା ଦେଇଥିଲି କିନ୍ତୁ ମୁଁ ଟେନ୍ତ ପରିସ ତାଙ୍କର ପକେଇଥିଲି ତିନି ବର୍ଷ। କିନ୍ତୁ କାରଣ କଣ କୁହନ୍ତୁ ନା ମାନ ଯଦି ଦି ବର୍ଷା କୋର୍ସ କରିଦିଏ। ତ ସିଏ କଣ କରଥିଲା ମାନେ ଗୋଟେ ଗୋଟେ କମ୍ପାନୀ ସ ମାନେ ବେପାର କରନ୍ତିନି କଣ ଜବ କର।
ଆଜ୍ଞା।
ତମେ ସେଦିନାଇ ତିନି ବର୍ର କୋର୍ସ ଭଲ।
ଆଉ ଆଜ୍ଞା ଆପଣଙ୍କର ଚାକିରି ଫରି ହେଲାଣି କି ଆଜ୍ଞା।
ହଁ ତିନି ବର୍ଷ କୋର୍ସ ତିନ ବର୍ଷ କୋର୍ସ ଭିତରେ ଅଲଗା ଅଲଗା ନ୍ରଞ୍ଚ ସବୁ ଅଛି।
ଆଜ୍ଞା।
ଯେମିତି କି ଇଲେକ୍ଟ୍ରିକାଲ ଅଛି ମେକାନିକାଲ ମାଇନିଂ ମେଟାଲୋଜି। ହୁଁ ତାପରେ ଅଛି କମ୍ପିୁଟାର ସାଇନ୍ସ ଅଟୋମୋବାଇଲ।
ଆଜ୍ଞା ସବୁଠ ଆଜ୍ଞା ସବୁଠା ତ କୋଉଟା ଭଲ।
ସବୁଠୁ ଭଲ ଏବେ ଯେହେତୁ ଆମରଇ ମାନେ ବିଦ୍ୟୁତ ଆମର ବହୁତ ଦରକାର ହଉଛି। ତ ଇଲେକ୍ଟ୍ରିକଲଟି ପ୍ରେଫାର ହେବ ବେଶି।
ଆଜ୍ଞା।
ସେଇନା ଦେଖୁନାହାନ୍ତି ଆପଣ ଆଜିକାଲି ଯୋଉ ଗରମ ହଉଛି ବେ ବି ଦିନ ତ ଆପଣ ରହିପାରିବେ ନାଇ ନା।
ଆଜ୍ଞା ତାହେଲେ ବିଦ୍ୟୁତ ବିଭାଗର ଟା ଟିକେ ଅଧିକ ଚାଲିଚି।
ଆଜ୍ଞା ଆଜ୍ଞା।
ଆଜ୍ଞା। ଆଉ ସାର୍ ଚାକିରି ବାକିରି ହେଇଲାଣି କି ନାଇଁ?
ଆଜ୍ଞା ଚାକିରି ହେଇଯାଇଚି ପଢା। ଚାକିରି ହେଇଯାଇଛି ବାଲେଶ୍ଵର ହେଇଛି ଜୟନ ଅଛି ତିନ ତାରିଖ।
ବାଲେଶ୍ଵରରେ ଆଜ୍ଞା।
ସେଠି ଟାଟା ବାରରେ ମାନେ ବିଦ୍ୟୁତ୍ ବିଭାଗରେ ମ ହେଇଯାଇଛି।
ଆଜ୍ଞା ଆଉ କେତେ କଣ ସାଲେରୀ କେମିତି କଣ ହଉ?
ସାଲରୀ ସେମିତି କିଛି ଆସିଲି ତ ସେଠି ଭ ପରେ ଆସପ
ଆଜ୍ଞା।
ଘରେ ଏବେ କିନ୍ତୁ ବସିଛି ଏବେ କିଛି କାମ ନାହିଁ।
ଆଜ୍ଞା।
ଆପଣଙ୍କର ତ ସାଇଡ ଇନକମ୍ ଅଛି ଗୋଟେ
ଆଜ୍ଞା ହଁ ମୁଁ ସାର୍ ସେଇ କୁକୁଡା ଏ ରଖିଛି।
ଆଜ୍ଞା ମାନେ ଚାଷବାସ ଚାଷ ବାସ ସହିତ କୁକୁଡ଼ା ବି ମ୍ୟାନେଜେ କରୁଚନ୍ତି।
ଆଜ୍ଞା ଏଇ ବର୍ଷା ଦିନ ଜାଣିଛନ୍ତି ବହୁତ ରୋଗ ହବ।
ଆଜ୍ଞା।
ସେଥିପାଇଁ କୁକୁଡ଼ାଙ୍କୁ ଠିକ ଧ୍ୟାନ ନବାକୁ ପଡିବ।
ଆଜ୍ଞା ଆଜ୍ଞା।
ଆଜ୍ଞା।
କେମିତି କଣ ଧାନ ଚନ୍ତି ଟିକେ କୁହନ୍ତୁ
ଆଜ୍ଞା ଥଣ୍ଡା ପାଇଁ ଗୋଟେ ମେଡିସିନ ଥାଏ
ଆଜ୍ଞା।
ଆଉ ହଉଛି ଆମର କୁକୁଡା ରଖିବା ମାନେ ବହୁତ ମେଡିସିନ ଦରକାର କେତେ ମେଡିସିନ କହିଲେ ସରିବନି।
ଆଜ୍ଞା ଏ ମେଡ଼ିସିନ ସବୁ ଆପଣ କିଣିକି ଆଣନ୍ତି ନା
କିଣିକି ଆଣନ୍ତି।
ଆଜ୍ଞା।
ଆଜ୍ଞା।
ମେଡ଼ିସିନ ରେ ବହୁତ ଖର୍ଚ୍ଚ ହେଇଯାଉଥିବ ଆପଣଙ୍କର
ଆଉ ରଜ ବଜାର କୋଉଠୁ କଣ ବୁଲିଲେ?
ରଜ ମାନେ ପାଖା ପାଖି ରେ ହେଉଥିଲା ମହୋତ୍ସବ ସେଠି ବୁଲିଚି। ବାଲିପାଳ ବୋଲି ଗାଁ ଥିଲା ସେଠି ହୁଏ। ବେଲ ବାଲି ରେ ହୁଏ ବହୁତ ସାରା ଦଳକୁ ବଡ ବଡ ଦୋଳି ଖାଇ ଦୋଳି ପଡେ ଚକି ଦୋଳି ପଡେ ବା। ଝଗଡ଼ ପଡେ ତାପରେ ଆଉ ବହୁତ ମାନେ ସଜବାଜ ହେଇଥାଏ ବହୁତ ଭଲ ଲାଗେ ବୁଲିବା ପାଇଁ।
ଆଜ୍ଞା ରଜକୁ କେତେହଳ ଡ୍ରେସ ଆଣିଥିଲେ?
ରଜକୁ ମୁଁ ସେମିତି ମୋର ତ ଏଥର କିଛି ଆଣିନି ସେ ଗୋଟେ ହଳ ସାର୍ଟ ଆଣିଥିଲି ଆଉ କିଛି ଆଣିନି।
ଆଜ୍ଞା।
ଆଉ ଆପଣ
ମୁଁ ଆଣିଥିଲି ତିନି ହଳ
ଭଲ ଆପଣ ଟିକେ ଆପଣ ଅଛି ତ ଆପଣ ଟିକେ ବେଶି
ଆଜ୍ଞା। ଆଉ ଆପଣ କୋଉ ଡ୍ରେସ କିଣିବା ପାଇଁ କୋଉଠି କୁ ଯାଆନ୍ତି?
ଡ୍ରେସ କିଣିବା ପାଇଁ ମାର୍କେଟ ଅଛି ନହେଲେ ଆମର ଏଠି ଘଷିପୁରାରେ ଭଲ ମିଳେ ନହେଲେ ତାଠୁ ଆଗ ଆନ୍ଦପୁର କି ଯାଜପୁର ପଡିବ ନହେଲେ ଯାଜପୁରରେ ବହୁତ ଭଲ।
ଆଜ୍ଞା।
ଯାଜପୁର ତ ଜାଣିଥିବେ ଆପଣ? ସେଠି ବିଶାଲ ଅଛି ବିଶାଲ ଅଛି ଭିକୁ ସବୁ କ୍ୱାଲିଟିର। ସବୁ ଭଲ ଭଲ ଭେରାଇଟିର ମିଳେ।
ଆଉ ଆପଣଙ୍କ ଗାଁ ପାଖରେ ମନ୍ଦିର ଫନ୍ଦିର ଅଛି କି ନାଇଁ।
ଆଜ୍ଞା ଆଜ୍ଞା ଶିବ ମନ୍ଦିର ଅଛି ରାମ ମଙ୍ଗନାଥ ହନୁମାନ ମନ୍ଦିର ଅଛି। ଆ ଏବେ ରାମ ମନ୍ଦିର ହଉଛି।
ଆପଣଙ୍କ ଯୋଉ ମ ଶିବ ମନ୍ଦିରରେ ଜାଗର ଫାଗର ହୁଏ କି ନାହିଁ।
ଆଜ୍ଞା ଆଜ୍ଞା ଜାଗର ହୁଏ। କିନ୍ତୁ ଯାତ୍ରା ଫାତ୍ରା ହୁଏନି। ଏଠି ପାଖରେ କୁଶଳେସ୍ୱର ବୋଲି ଗୋଟେ ମନ୍ଦିର ଅଛି।
ଆଜ୍ଞା।
ସେଠି ମେଲନ ମାନେ ଯେମିତି ମେଲନ ଟାଇପର ଗୋଟେ ମାନେ ମେଳା ପଡେ ଗୋଟେ। ବହୁତ ଭିଡ଼ ହୁଏ ଏଇ ଫେବୃଆରୀରୁ ମରଚ୍ଚ ମାସ। ଏଥିରେ ପଡେ ଜାଗର ଯାତ୍ରା ଆଜ୍ଞା।
ଆଜ୍ଞା।
ବହୁତ ଆରେ ଲୋକ ଆସନ୍ତି। ବହୁତ ଲୋକ ଆସନ୍ତି। ବହୁତ ଭିଡ଼ ହୁଏ। ଯାହା କି ଦୋକାନୀ ବୋହୁତ ପଡେ।
ଆଜ୍ଞା।
ଯଦି ଆପଣ କେବେ ଦେଖି ଆସିଥିବେ ରବିବାର ଯଦି ଦେଖିବେ ଟିକେ ବହୁତ ଭିଡ ହୁଏ। କାହିଁକି ନା ଛୁଟି ଫୁଟି ଦିନ ଥିବ।
ଆଜ୍ଞା ଆଜ୍ଞା।
ଆଜ୍ଞା କେବେ ଯଦି ସମୟ ହବ ଆସିବେ ବୁଲିକି ଯିବେ।
ଆଜ୍ଞା।